ହ
ହ୍ୟାଲୋ।
ଆଜ୍ଞା ଭଉଣୀ ନମସ୍କାର କୁହନ୍ତୁ।
ଆପଣ କଣ କରୁଛନ୍ତି?
ମୁଁ ଏବେ ଖାଇବାକୁ ବସିଛି। ଖାଇ ।
ଆଜ୍ଞା ଆଜ୍ଞା ଆପଣଙ୍କ ଆଡ଼େ ପାଗ ହଁ।
ଡଳିଗଲାଣି।
ଆଜ୍ଞା ଆମ ଆଡେ ବି ସେଇ। ପାଗ ପାଗର ପରିବର୍ତ୍ତନ ଘଟିଛି। ଆଜ୍ଞା ଆଜ୍ଞା ମୁଁ ବର୍ତ୍ତମାନ ଖାଦ୍ୟ ଖାଇକି ଉଠିଲି।
ହୁଁ।
ମୁଁ ଖାଇଲି ପଖାଳ ଭାତ ପଖାଳ ଭାତ।
ହୁଁ।
ପାଳ ଛତୁ ଭଜା।
ଛତୁ ଆପଣଙ୍କ ବାରିରେ ଫୁଟେ କି?
ଆଜ୍ଞା।
ଆପଣ ଫୁଟିଲାଣି ଛତୁ ଆମ ଆଡେ କାଇଁ ଫୁଟୁନି।
ଆଜ୍ଞା ଆମ ଆଡେ ତ ଛଣାରେ ଫୁଟିଲାଣି। ଛତୁ ବର୍ଷା ହେତୁ ସେ ଫୁଟିଆକୁ ଷ୍ଟାର୍ଟ କଲାଣି ଆରମ୍ଭ ହେଲାଣି ଫୁଟି ବି କେତେ? କେତେ ଗୁଡିଏ ଫୁଟିଲାଣି ତାପରେ ବଢି ଚୁରା ଏତିକି ବାସ୍ ମୁଁ ଖାଇଛି।
ଓ ହୋ। ଆପଣଙ୍କ ଆଡେ ଆମିଷ ହୁଏନି ରବିବାରେ?
ଆମିଶ ଆଜ୍ଞା ହୁଏ ଆମର ରବିବାର କିଏ ଖାଉ ନା।
ଆଚ୍ଛା।
ମୋ ମାତା ମା ମା ଖାଏନି ସେଥିପାଇଁ ଆମ ଘରକୁ ମୋ ଆଣନ୍ତି ନାହିଁ ସେଥିଲାଗି ଆଉ ସମସ୍ତେ ନିରାମିଷ ଖାଉ ଆଜ୍ଞା।
ଉଁ ହୁ।
ଆଜ୍ଞା ଆମେ ଗୋଟେ ଚାପଟର ଉପରେ କଥା ହେବା ଆ ସରି ଆମେ ଗୋଟେ ଟ ଆଜ୍ଞା ଗୋଟେ ଭାଷା ଆଉ ଜାତୀୟତା ଉଁ ଆମ ଜିପରି ଭାଷା ଆମେ କହୁଚେ ଓଡ଼ିଆ ଭାଷା ତା ଉପରେ ଆମେ କେତେ ଗୁରୁତ୍ୱ ଅ ବୋଧ ସେଥିଲାଗି ଆମେ ସେଇ ବିଷୟରେ ଆଲୋଚନା କରିବା।
ହଁ କହୁନାହାନ୍ତି।
ଭାରତୀୟ ଜାତୀୟତା ମାନେ ଆଜି ଆଜି ସମସ୍ତେ ତା ପାଇଁ ବ୍ୟାକୁଳ ହେଉଛନ୍ତି। ସମ୍ବାଦ ପତ୍ର ହଉ ସଭା ସମିତି କାବ୍ୟ ନାଟକ ଉପନ୍ୟାସ ତ ବିଭିନ୍ନ ବିଭିନ୍ନ ସମ୍ପର୍କରେ ହିଁ ସୂଚେଇ ଦଉଛି ଯେ ଆମର ଜାତୀୟତାବାଦ ଆଉ ଭାଷାର କଥା। ଜାତି ତତ କହିଲ କଣ ଆମ ଜାତି ଜାତି ମଧ୍ୟରେ ଥିବା ଅ ଭେଦଭାବ ହଉ କି
ସେଇଟା ରହିବା କଥା ନୁହେଁ।
ଆଜ୍ଞା।
ସେଇଟା ଯଶରୁ ଦୁନିଆରେ ବହୁତ ମାନେ ଛୋଟ ଉଚ୍ଚ ନିଚ ମନ ରଖିକି ଲୋକମାନେ ହୁଁ ବହୁତ ହିଂସା ଭାବ ରଖୁଛନ୍ତି ଲୋକଙ୍କ ଉପରେ।
ନିଶ୍ଚିନ୍ତ। ନିଶ୍ଚିନ୍ତ।
ଜାତୀୟତାବାଦରେ ସମସ୍ତେ ତ ଏକ ବୋଲି ଆମେ ଭାବିଲୁ ଯାଇଁକି ଆମେ ଅତି ସହଜରେ ସୁବିଧା ହେଇପାରିବା।
ନିଶ୍ଚିନ୍ତ।
ଆଉ ଭାଷା ଭାଷା ବିଷୟରେ ଆ ଆପଣଙ୍କର ଭାଷା ସଂସ୍କୃତି ଏ ବିଷୟରେ ବି ଜ୍ଞାନ ଆହରଣ କରିବା ଦରକାର।
ଆଜ୍ଞା। ଭାଷା ଭାବ ସଭ୍ୟସତାର ସ୍ଵତନ୍ତ୍ର ଭାରତୀୟ ସଭ୍ୟସମତା ଆଜି ଆମେ ବଞ୍ଚି ରହିଛି ସେଥିପାଇଁ ଆମେ ଆଗକୁ ବଢିବା ଦରକାର। କାରଣ ଭାବ ସଭାସମିତି ତିର ମୂଳରେ ହିଁ ଭାଷା। ଭାବ ଓ ସଭ୍ୟତାର ମୂଳରେ ହିଁ ଭାଷା ରହିଛି। ଆମ ଓଡିଆ ସାହିତ୍ୟରେ ସତ୍ୟବାଦୀ ଯୁଗର ହିଁ ଭୂମିକା ବିଶେଷ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଯାହାକି ଗୋପବନ୍ଧୁ ଦାସ ଭାଷା ଆଉ ଜାତୀୟତା ଉପରେ ବହୁତ ଅ ବିଶେଷ ପ୍ରାଧାନ୍ୟ ତାଙ୍କର ଦେଇଥିଲେ। ଯିଏ କି ଜଣେ ଭାଷାର ଏକଥା ଥିଲେ ହିଁ ଭାବର ଏକତା ଯେ ଏ ସୁନିଶ୍ଚିନ୍ତ ତାହା ହିଁ ଗୋପବନ୍ଧୁ ଦାସ କହିଛନ୍ତି।
ହୁଁ।
ବର୍ତ୍ତମାନ୍ ଭାରତ ଏକ ପ୍ରଦେଶର ନାନାବିଧ ଲୋକମାନେ ସବୁ ଅଛନ୍ତି, ଏକତା ର କ୍ଷା କରିବାକୁ ହେଲେ ସମସ୍ତଙ୍କ ମଧ୍ୟରେ ଦେଶର ଭାଷା ଗ୍ରହଣ କରିବା ଆବଶ୍ୟକ ପଡ଼ିଥାଏ। ତା ଦ୍ଵାରା ଭାବ ଚିନ୍ତାର ମଧ୍ୟ ସାମଞ୍ଜସ୍ୟ ଆସିବ।
ଆଜ୍ଞା, ପୂର୍ବ ପୂର୍ବ ତ ଭାଷା ଜ୍ଞାନ କିଛି ବି ନଥିଲା, ଏମ୍ତି ଲୋକ ଠରା ଠରିରେ ବି ସେମାନେ ଜୀବନ ଯାପନ କରୁଥିଲେ, ଧୀରେ-ଧୀରେ ଭାଷା-ଭାଷା ଜାଣିବାକୁ ହେଲେ ଧ୍ୱନି ବାହାର କରୁଥିଲେ ତାଙ୍କ ପାଟିରୁ ଧ୍ୱନି ଧ୍ୱନି କୁ ସେ ଲିଖିତ ଆକାରରେ ଗୋଟେ ଲିପି ବାହାର କଲେ, ଲିପିକୁ ଆମେ ଅଁ ସିଏ ଲେଖି ଲେଖି କି ବର୍ଣ୍ଣରେ ପରିଣତ କଲେ, ବର୍ଣ୍ଣରେ ଶବ୍ଦରେ ପରିଣତ ହେଲା, ତାପରେ ଶବ୍ଦ ଧୀରେ-ଧୀରେ ପଦରେ ପରିଣତ ହେଲା। ପଦ ଧୀରେ-ଧୀରେ ଆମର କଥୋପକଥନ ରେ ସାହାଯ୍ୟ କଲା, ଧୀରେ-ଧୀରେ ଆମେ ସେ ହଁ ଯେତେବେଳେ ପୂର୍ବ ପୁରୁଷ ମାନେ ଥିଲେ ବଣ ବନ୍ୟରେ ଜୀବନ ଯାପନ କରୁଥିଲେ। ସେମାନେ ବହୁତ୍ କଷ୍ଟକର ତାଙ୍କ ଜୀବନ ଯାପନ ହେଇ ପଡୁଥିଲା।
ଆଜ୍ଞା, ସେଇ ପ୍ରଦେଶରେ ସଂସ୍କୃତି ସାହିତ୍ୟ ଇତିହାସକୁ ଆଦିକୁ ସେମାନେ ନିଜର ମାନେ କରିନେବେ ବୋଲି ଭାବନ୍ତି ଏବଂ ସେ ପ୍ରଦେଶର ଅତୀ ତ ଭବିଷ୍ୟତରେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିଥାଏ। ଯେତେ ଦୂର୍ ସମ୍ଭବ ହେଲେ ବି ଆମେ ଭାଷାର ପ୍ରଚଳିତ ସ୍ଥାନ ଶାସନ ଧୀ ନ, ଏ ନ ଆସିଲେ ଏକ ମାନେ ଉଦ୍ଦେଶ୍ୟ ସିଦ୍ଧି ହେବା ଭାରି କଷ୍ଟସାଧ୍ୟ ହୋଇପଡିବ।
ଆଜ୍ଞା।
ଆଜ୍ଞା। ଆଉ ବର୍ତ୍ତମାନ୍ ତ ଭାଷା ଜା ଜାତୀୟତାବାଦ୍ କୁ ନେଇ ବହୁତ୍ ସାରା ପ୍ରଶ୍ନ ଉଠୁଚି, ଲୋକଙ୍କର ଚିନ୍ତାଧାରା
ଆମର ଓଡିଶାରେ ଓ ଆଉ ବିଭିନ୍ନ ଜାଗାରେ ବିଭିନ୍ନ ଜାଗାର ଭାଷା ପ୍ରଚଳିତ ହଉଚି। ତେଣୁକରି ମାତୃଭାଷା କୁ ଆମେ ବହୁତୁ ଆଗ୍ରହରଣୀୟ ଦବା ଦରକାର୍।
ଆଜ୍ଞା, ନିଶ୍ଚିନ୍ତ। ଯେପରି ଆମେ ଭାଷା ଜାତୀୟତା ଗୋଟେ ପ୍ରବନ୍ଧ ଥିଲା, ସେଟା ସତ୍ୟବାଦୀ ପ୍ରତିକ୍ରିୟାରେ ପତ୍ରିକାରେ ପ୍ରକାଶ୍ ପାଇଥିଲା। ତାର ବାରଟି ଭାଗ ଥିଲା, ଛଅଟି ଖଣ୍ଡ ଥିଲା।
ହଁ।
ଏଇଟା ଉଣେଇଶ ପନ୍ଦର ମସିହା ଜୁନ୍ ସଂଖ୍ୟାରେ ହିଁ ପ୍ରକାଶିତ ହୋଇଥିଲା, ବାସ୍ ତା ଜାତୀୟତାବାଦ୍ ଏକ ପ୍ରବନ୍ଧଟି, ଆଜ୍ଞା ସିଏ ଉତ୍କଳମଣି ଗୋପବନ୍ଧୁ ଦାସ୍ ହିଁ ଲିପିବଦ୍ଧ କରିଛନ୍ତି।
ହୁଁ।
ଆଜ୍ଞା, ସେହିପରି ଆଗେ ତ ଆର୍ଯ୍ୟ ଋଷିମାନେ ବୁଝିଥିଲେ ଯେ ଭାବ ଓ ଭାଷାର ଏକତା ମାନବ ପ୍ରାଣର ମିଳନ ପାଇଁ ଏକତ୍ର ପନ୍ଥା ହୋଇଥାଏ।
ହୁଁ
ଆଜ୍ଞା ହଁ ମାନବ ଆକୃତି ପ୍ରକୃତିରେ ଭିନ୍ନ ଭିନ୍ନ ରୂପ ନେଇଥାଏ। ଭାବ ଚିନ୍ତା ସଭ୍ୟତାର ଅନ୍ୟ ଅନ୍ୟର ସହିତ ତା ସହିତ ମିଳନ ଘଟିଥାଏ।
ହୁଁ
ଯେତେ ଦୂର ସମ୍ଭବ ହେବ ଆମେ ଭାଷାର ପ୍ରଚଳିତ ସ୍ଥାନମାନଙ୍କ ଏକ ଶାସ୍
ଭାଷାର ପ୍ରଚାର ପ୍ରସାର କରିବା ଦ୍ୱାରା ଆମ ଭାଷ ଭାଷା ସଂସ୍କୃତି ଉନ୍ନତି ହେଇଥାଏ।
ଆଜ୍ଞା ଏକ ଉଦ୍ଦେଶ୍ୟ ସାଧନ ହେବ ନାହିଁ। ଆଜ୍ଞା
ଆଜ୍ଞା
ଆଜ୍ଞା ବର୍ତ୍ତମାନରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ବ ରକ୍ଷା ନିମନ୍ତେ ବର୍ତ୍ତମାନ ମଧ୍ୟ ସେଇ ପନ୍ଥା ଅବଲମ୍ବନ କରିବାକୁ ହେବ। କାରଣ ଭାବା ଓ ସଭ୍ୟତାର ମୂଳରେ ହିଁ ଭାଷା ଅଟେ। ଭାଷାର ଏକତା ଥିଲେ ହିଁ। ଭାବରରେ ଏକତା ସୁନିଶ୍ଚିନ୍ତ ହୋଇ ପଡିଥାଏ। ନଚେତ୍ ସେହା ସୁଦୃଢ ହେବା ବହୁତ କଷ୍ଟସାଧ୍ୟ ହୋଇଥାଏ। ତ ବର୍ତ୍ତମାନ ଆଜିକାଲି ଭାରତର ଏକ ପ୍ରଦେଶରେ ନାନାବିଧ ଲୋକ ଲୋକମାନେ ଅଛନ୍ତି ଯାହାଫଳରେ କି ଭିନ୍ନ ଭିନ୍ନ ଭାଷା ଭାଷା ଧାରି ଲୋକମାନେ ହିଁ ବସବାସ କରନ୍ତି। ବିଭିନ୍ନ ବିଭିନ୍ନ ପ୍ରକାର ଭାଷାକୁ ନେଇକି ଲୋକମାନେ କଥାବାର୍ତ୍ତା
କରିଥାନ୍ତି। ଆଜ୍ଞା
ଆଜ୍ଞା ଏହା ଦ୍ୱାରା ସେମାନଙ୍କ ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ହିଁ ଘଟିଥାଏ।
ଭାଷାର ଆଦାନ ପ୍ରଦାନରେ ଆମର ଭାଷା ସଂସ୍କୃତି ତାର ବିକାଶ ହୋଇଥାଏ।
ଆଜ୍ଞା ପ୍ରକୃତରେ ଜାତୀୟ ସମସ୍ୟା ଭାରତ ପକ୍ଷେ ବହୁତ ବଡ଼ ଗୁରୁତର ହିଁ ହୋଇଥାଏ।
ଆଶ୍ରାବଣୀୟ ହଁ ଏବେ ତ ସ୍କୁଲମାନଙ୍କରେ ସବୁ ଭାଷା ପ୍ରତି ବହୁତ ଭାଷା ବିକାଶ କରିବାରେ ବହି ଗୁଡିକ ସବୁ ସାହାଯ୍ୟ କରୁଛନ୍ତି ନିଜ ମାତୃଭାଷାକୁ ଆଗେଇ ନବା ପାଇଁ। ବିଭିନ୍ନ ପ୍ରକାର ଉପାୟ ବି ହଁ ମାନେ ସରକାରଙ୍କ ତରଫରୁ
ନିଶ୍ଚିନ୍ତ ନିଶ୍ଚ ନିଶ୍ଚିନ୍ତ ଭାରତରେ ଅନେକ ପ୍ରଦେଶ ରହିଛି। ଆଜ୍ଞା ସମାହାର ହୋଇଥିବାରୁ ଏଠାରେ ବ୍ୟବହାର କ କଥା ପାର୍ଥକ୍ୟ ଓ କିମ୍ବା ସ୍ନେହସ୍ରଥର ବିବାଦ ରହିଛି ସେ ଜାତୀୟ ସମସ୍ୟା ଭାବେ ଆମେ ଗୁରୁତର ହୋଇ ପଡେ।
ଆଜ୍ଞା ଶିକ୍ଷା ଅନୁଷ୍ଠାନ ଆପଣଙ୍କ ଘର ପାଖରେ କଣ ସବୁ ଆଖ ପାଖରେ ଅଛି?
ଆମର ଶିକ୍ଷାନୁଷ୍ଠାନ ପାଖରେ ବିଦ୍ୟାଳୟ ରହିଛି। ଏକ ଶିକ୍ଷାର ସଂଗ୍ରହାଳୟଟେ ଛୋଟ ଅଛି ଏବଂ ପାଠଘର ରହି ଚି ଯାହା ଫଳରେ କି ସେଠାରେ ଲୋକମାନେ ପାଠାଗାରେ ବହି ପଢା ବହି ପଢୁଛନ୍ତି ଏବଂ ବିଦ୍ୟାଳୟରେ ସମସ୍ତେ ଯାଇକି ପାଠ ପଠନ କରୁଛନ୍ତି।
ଆଗେ ସବୁ ପାଠ ଶାଳା ଥିଲା ସେଥିରେ ସମସ୍ତେ ଉଁ ଗୁରୁଜୀ ରହୁଥିଲେ। ଶିକ୍ଷା ସଂସ୍କୃତି ତେଵ ମେ ଏବେକାର ମଡର୍ଣ ଯୁଗରେ କିଛି ମାନେ ଅଧିକ ନ ଥିଲା ସେତେବେଳେ ଆଉ ସେମାନେ ପାଠଶାଳାରେ ହିଁ ଶିକ୍ଷା ଦଉଥିଲେ।
ନିଶ୍ଚିନ୍ତ। ଦି ଭାରତ ମହାଜାତୀୟ ଏକତା ଆଡ଼କୁ ହିଁ ଗତି ଗତି କରି ଚାଲିଛି। ଧନ୍ୟବାଦ ଆଜ୍ଞା।
ହଉ।
ଆଜ୍ଞା। ଉ ସମୟକୁ ଆମେ ନଷ୍ଟ ନକରି ଆଗକୁ ଆଉ ଟିକେ କଥାବାର୍ତ୍ତା ହୋଇପାରିବା। ହ
ନିହାତି କଣ କୁହନ୍ତୁ ଆପଣ କଣ ଚାହୁଁଛନ୍ତି କୁହନ୍ତୁ?
ଆଜ୍ଞା ଆମେ ସବୁ ଭାଷା ତ କଥାବାର୍ତ୍ତା ଆମେ ସମ୍ଭବ ନୁହେଁ।
ଆମେ ଓଡିଆ ବା ଓଡିଆ ଆମେ ତ ଓଡିଆ ନିହାତି ଓଡିଆରେ ହିଁ ଭାଷା ରେ କ ହୁଁ।
ଭାଷାକୁୁ ଆଜ୍ଞା ଆମେ ଗୁରୁତ୍ବ ଦେଇପାରିବା କାରଣ ଓଡିଆ ଭାଷାକୁ ଆମେ ଜୀବିତ ରଖିବା। ବର୍ତ୍ତମାନ ବିଦେଶ ର ରେ ରହିଥିବା ଲୋକମାନେ ଭାଷାକୁ ଧୀରେ ଧୀରେ କ୍ରମଶଃ ନିଜ ମାତୃଭାଷାକୁ ଭୁଲି ଗଲ ଲେଣି ଯାହା ଫଳରେ ଯାହା ଫଳରେ ସେଟା ବହୁତ ବଡ କଷ୍ଟସାଧ୍ୟ କଥା।
ଓଡ଼ିଆରେ ବି ଠିକ ରେ କଥା ହେଇପାରୁନାହାନ୍ତି।
ନାହିଁ ସେ କରିପାରୁନାହାନ୍ତି। ତାଙ୍କର ସେଇଟା ବହୁତ ବଡ ସମସ୍ୟା ସେଥିପାଇଁ। ଅଭିଭାବକ ମାନେ ତାଙ୍କ ସନ୍ତାନମାନଙ୍କୁ ଖୁବ ନିଶ୍ଚିନ୍ତ ଛୋଟ ବେଳୁ ହିଁ ଆମେ ଆମ ନିଜ ମାତୃଭାଷାରେ
ଶିକ୍ଷାଦାନ ଦବା ଆବଶ୍ୟକ।
ଆବଶ୍ୟକ ହୋଇ ପଡେ ନହେଲେ ସେମାନେ ନିଜ ଭାଷା ଉପରେ ତାଙ୍କର ଏତେ ଦକ୍ଷତା ଆଉ ଜ୍ଞାନ ରହିବ ନାହିଁ। ସେ କ୍ରମଶଃ
ରହିଯିବ।
ଅଭାର ରହିଯିବ ଯାହାଫଳରେ ସିଏ ବି ତାଙ୍କର ଆଗକୁ ସେ ବଢିବାରେ ପ୍ରେରଣତା ଅଭିପ୍ରେରଣ ହେଇପାରିବ ନାହିଁ।
ଆଜ୍ଞା ଭଉଣୀ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣ ଏବେ ରଖନ୍ତୁ ଆଉ।
ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ